ହଁ ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଛନ୍ତି ଆପଣ? ହଁ ହ୍ୟାଲୋ କଣ କରୁଚନ୍ତି?
ଖାଉଥି ନାଇଁ କିଛି ନାଇଁ ଫୋନ ଦେଖାହୋଉଥିଲା।
ଆଚ୍ଛା ଆଉ ସେପଟେ ବର୍ଷା ହଉଛି?
ହେଲେ ହଁ ହଁ ଏପଟେ ବର୍ଷା ହଉଛି। ହୁଁ।
ଆଚ୍ଛା ଆଉ। ଓ ଆଉ ଖାଇଥିଲେ ଆଜି କଣ ଖରାବେଳେ?
ହୁଁ ଆଜି ହଁ ଆମର ହେଇଥିଲା ପଖାଳ ହେଇଥିଲା। ପଖାଳ ସହିତ ଅଣ୍ଡା ଭଜା ହେଇଥିଲା ଆଉ ମିକ୍ସଚର।
ଭଲ।
ଆପଣଙ୍କ ରୋଷେଇ କଣ ହେଇଥିଲା?
ଆମର ଆଜି ହେଇଥିଲା ଭାତ ହେଇଥିଲା ଆଉ ଚିକେନ ତରକାରୀ ହେଇଥିଲା।
ଆଚ୍ଛା।
ହଁ ଏଇଠୀ ହଁ ଏଇଠି ଖାଇକି ହଁ ବସିଥିଲି ଆଉ। ଆଉ ଆପଣଙ୍କର ଆଡେ ଏନା ପାଣିପାଗ କେମିତି ଚାଲିଛି ଏବେ?
ପାଣିପାଗ ଏ ତ ସଖାଳୁ ଲାଗିଛି ବର୍ଷା ଲାଗିଛି ଆମର ଏପଡେ।
ସକାଳୁ ବର୍ଷା। ବର୍ଷା ଛାଡିନି?
ନାଇ।
ଆଚ୍ଛା। ଓ। ସେପଟେ ସବୁ କଣ ରହୁଛି ଆପଣଙ୍କର ଫେମସ ଏରିଆ ରହୁଛି? ଆପଣ ବା କହୁଥିଲେ କଟକ ଆପଣଙ୍କ ଘର ତ ଦ ସେଠି ତ ମୋର। ଅଁ ଦଶହରା ଭଲ ହୁଏ କଟକରେ।
ତ ଏ ତ ଦଶହରା ଭଲ।
ହଁ ଆପଣ ଦେଖିବାକୁ ଦଶହରା ଯାଆନ୍ତି।
ହଁ ହଁ।
ଆଉ ବାଲିଯାତ୍ରା।
ବାଲିଯାତ୍ରା ତ ନଗଲେ ହବନି ଭେରି ବାଲିଯାତ୍ରା ଯାଉ ଭେରି।
ଆଚ୍ଛା ଆଉ କଟକରେ କଣ ରହୁଛି ଭଲ?
ଭଲ ଜାଗା କହିଲେ ଆମର। ଷ୍ଟାଡିୟମ ପୁଣି ଆମର ନରାଜ। ଯାହା ବୁଲିବା ପଏଣ୍ଟ ଯେତିକି ନରାଜ ଅଛି ଷ୍ଟାଡିୟମ ଅଛି। ପୁଣି ଷ୍ଟାଡିୟମ୍ ପାଖରେ ବହୁତ ସାରା ଉଁ। ଜାଗା ଅଛି ବାରବାଟୀ ଦୁର୍ଗ ଅଛି। ଏମିତି ବହୁତ ଜାଗା ଅଛି ବୁଲିବା କୁ।
ଆଉ ଆପଣ ଯାଇଛନ୍ତି ପାରାଦୀପ ଏରିଆ ଯାଇଛନ୍ତି?
ହୁଁ ନା।
ଆଉ ଭୁବନେଶ୍ୱର ଆସିଛନ୍ତି ଆପଣ?
ହଁ ହଁ।
ଭୁବନେଶ୍ଵର କୋଉ ଜାଗା ଆସିଛନ୍ତି ଯାଇଛନ୍ତି ଆମର ଧଉଳି, ଲିଙ୍ଗରାଜ ମନ୍ଦିର। ଏସବୁ ଦେଖିଛନ୍ତି।
ଧଉଳି ନ ହଁ ଧଉଳି ଯାଇଥିଲି ଲିଙ୍ଗରାଜ ମନ୍ଦିର ଟା ମୁଁ ଯାଇନି। କୋଣାର୍କ, ଧଉଳି ଯାଇଛି ଲିଙ୍ଗରାଜ ମନ୍ଦିର ମୁଁ ଯାଇନି ଖାଲି।
ଲିଙ୍ଗରାଜ ମନ୍ଦିର ବହୁତ ଭଲ ଏବେ ହେଇଗଲେଣିି। ଆଗରୁ ଯେତେବେଳେ ମୁଁ ଯାଇଥିଲି। ଏତେ ଭଲ ହେଇଥିଲା କିନ୍ତୁ ଏତେ ଭଲ ହେଇନଥିଲା। ଏବେ ବହୁତ ଭଲ ହେଇଗଲାଣି ମାନେ ମନ୍ଦିରଟା ବହୁତ ସୁନ୍ଦର। ଦେଖାଯାଉଛନ।
ଦେଖିବା ଆଜି କୋଉଦିନରେ ସମୟ କାଢି ଯିବାକୁ ହବ।
ହଁ କଟକ କତୀରୁ ଭୁବନେଶ୍ବର ତ କମ ବାଟ ଚାହିଁଲେ ବି ଆପଣ। ଫ୍ୟାମିଲି ହଉ କି ଆପଣ ହଉ ଆସି ବୁଲିକି ଯାଇପାରିବେ। କିଛି ଅସୁବିଧା ନାହିଁ।
ହଁ।
ମାଛ ଆଉ ଗୋଟିଏ କଟକରେ ଗୋଟେ ଆମର ରହୁଚି। ଆଁ ଗୋଟେ ଏରିଆ ଆମ ଆମେ ଯାଇଥିଲୁ ସେ କଟକ ପାଖରୁ ଟି କେ ଭିତରୁକୁ ରହିବ। ସେଗୁଡା ଯଉ ଡ୍ୟାମ ଟାଇପ ର ଥିବ ତା ମଝିରେ ଯୋଉ ପାଣି ଖାଲି। ତା ମଝିରେ ଗୋଟେ ଡ୍ୟାମ ଥିବ ଦେବୀ ଦ୍ଵାର। ଆପଣ ଜାଣିଛନ୍ତି?
କଉମ ଟି।
ଗୋଟେ ଦେବୀ ଦ୍ଵାରା ବୋଲି ଜାଗା ଅଛି ଜାଣିଚନ୍ତି? କଟକ ର ଅଗୁକୁ ଟିକେ ଢେଙ୍କାନାଳେ ହଁ। ଆମେ ସେଠିକି ଯାଇଥିଲୁ ଭୋଜି କରିବା ପାଇଁ। ଆଉ ସଖାଳେ ଆପଣ କଣ ଖାଇଥିଲେ?
ସଖାଳେ ମୋ ମୁଢି ଖିଆ ହେଇଥିଲା।
ସକାଳେ ମୁଢ଼ି ଖାଇଥିଲେ ଏବେ ଭାତ ଖାଇଦେଲେ ଆଉ।
ହଁ ଆଜ୍ଞା।
ଆଉ ସବୁ ଆମର ରହୁଚି କଂ କହିଲେ?
ମୁଁ କଲି ଘରେ ସମସ୍ତେ ଠିକ୍ ଠାକ୍
ହଁ ଆମ ଘରେ ସବୁ ଠିକଠାକ୍ ଅଛନ୍ତି ଆପଣଙ୍କ ଘରେ? ହାଲୋ।
ହଁ।
ହଁ ଆପଣଙ୍କର ଠିକ ଠାକ୍ ଅଛନ୍ତି?
ହଁ ଆମର ଏପଟେ ସବୁ ଠିକଠାକ୍ ଅଛନ୍ତି।
ଆ ହଁ।
ଆଉ ସବୁ କଣ କୁହନ୍ତୁ ଆମର ହଁ ଯୋଉ ରହୁଚି ଓ ବାଣୀ ବିହାର ତ ଆପଣ ଆସିଥିବେ। ସବୁ ଭୁବନେଶ୍ଵର ସବୁ ଜାଗା ତ ଆପଣ ଆସିନାହାନ୍ତି ପ୍ରାୟ କହୁଚନ୍ତି। ପୁରୀ ଯାଇଛନ୍ତି କେବେ ଆପଣ?
ପୁରୀ ମୁଁ ଯାଇଛି ପ ଛୋଟରେ ଜା ଛୋଟ ରେ ମାନେ ମୁଁ ବୋଧେ ପର୍ ତିନି ଚାରି ବର୍ଷ ତଳେ ଯାଇଥିଲି ଯାହା ପୁରୀ। ଆଉ ଯାଇନି।
ଆଉ କେବେ ଯିବେ?
ସମୟ ବାହାର କରି ଯିବୁ ଆଉ। ମେନ୍ ହୋଉଚି ଘରେ ଏମିତି ଛାଡନ୍ତିନି ନା ତ ଯଦି ଘରେ ଏମିତି ଛାଡନ୍ତି ହେଲେ ତ ଆମେ ପୁରୀ ଯାହା ହେଲେ ମାସ ସରେ ଦି ତିନି ଥର ପଳନ୍ତି।
ଆଜ୍ଞା ହଁ ଘରେ ଛାଡ଼ୁନଥିବେ ଆଉ। ତାପରେ ପୁରୀରେ ସାଧାରଣତଃ ଆମର ପୁରୀରେ ଆମର ସାଧାରଣତଃ ସବୁବେଳେ ଥାଏ ଭିଡ ଥାଏ। ଏବଂ ଖାସକି ରଥଯାତ୍ ତ୍ରା ବେଳେ ଆମ ତ ଏତେ ଭିଡ ଥିବ ଯେ ସେତୀ ଆମେ ଅଣନିଶ୍ୱାସ ହେଇଗଲା ଭଳି ଲାଗ ଗିଵ ଆମକୁ ଅଁ ସେଥିପାଇଁ କି ଛାଡ଼ୁ ନଥିବେ ଆଉ।
ଲେ ଅବେ ତ ରଥଯାତ୍ରା ପୁଣି ହଁ।
ହଁ ଯାହା ମାନେ ଆମେ ଝିଅ ମାନେ ଏଁ ତ ସେଥିପାଇଁ କି ଘର ଲୋକଙ୍କର ଟିକେ ବହୁତ ଥାଏ। ଝିଅମାନେ ବାହାରକୁ ଏକା ଯିବାଟା ତାଙ୍କୁ ଆଜିକାଲି ଏ ଯୋଉ ଯୁଗକୁ ନେଇକି ଗୋଟେ ଝିଅକୁ ବାହାରକୁ ଛାଡିବା ଗୋଟେ ବାପା ମା ଛାଲା ଛାଡିବା ପାଇଁ ରାଜି ହୁଅନ୍ତିନି।
ଏ ହେଁ ଆମ ଘରେ ସେମିତି କିନ୍ତୁ ମୁଁ ଏସବୁ ମାନିନି।
ହୁଁ
ନା ମୁଁ ପୁରୁରୀ ଯାଇଛି। କିନ୍ତୁ ରଥଯାତ୍ରା ଟାଇମରେ ମୋର ବୋହୁତ ଇଚ୍ଛା ଯିବା ପାଇଁ ଆଁ ଯେହେତୁ ରଥଯାତ୍ରାରେ ଆମର କେବେ ଦେଖିନି ପୁରୀରେ। ହେଲେ ଯୋଉ ଭିଡ ରୋହୁଚି ତ ସେ ଭିଡ ଭିତରେ ତ ଆଉ ଯାଇ ହବନି ଦେଖି ହବନ ସେଥିପାଇଁ ରଥଯାତ୍ରା କେବେ ମୁଁ ଯାଇନି।
ଥରେ ଥର ଟାଇମ ରେ ଯାଇନାହାନ୍ତି।
ସେଇଟା ନା ମୁଁ ଯାଇନାହିଁ ସେଇଟା ମୁଁ ବୋହୁତ ଠାକୁରଙ୍କ ମାନେ ପରେ ଅଭିମାନ ଭଳିଆ ରହିଚି ମୁଁ କେବେ ରଥଯା
ନାଇଁ ନାଇଁ ଠା କୁର ନିଶ୍ଚିନ୍ତ ଚାହିଁଲେ ଡୋରି ଆପଣଙ୍କର ଲଗେଇବି ସେମତି କିଛି ନାହିଁ ସେ ତା ଙ୍କର ସୁବିଧା ଦେଖି ଲାଗେଇବେ ଭାରି।
ହଁ ଠାକୁରଙ୍କର କେବେ ଡୋରି ଆସିବା ମୁଁ ଯିବି ଆଉ ଅନେଇଛି ଜଗନ୍ନାଥ କେବେ ଜଗନ୍ନାଥ କେବେ ଡାକିବେ ଆସ ମୁଁ ଯାଇଥିଲି ଦୁଇବସ୍ ତଳେ ଯାଇଥିଲି। ଆଁ ସେଠି ଭୋଗରା କରି ବୁଲାବୁଲି କରି ମାନସିକ ବି କରିକି ଆସିଥିଲି। ଆ ମାନସିକ ଭାବେ ପୁରୁଣ ହେଇସାରିଲାଣି ଭୋଗ କରିବ ବୋଲି ମୁଁ ଯାଇପାରୁନି। ଛୋଟ ବେବି ଟା ତ ତାକୁ ନେଇକି ଯାଇ ହବନି। ତ ସେ ଟିକେ ବଡ ହେଇଗଲା ପରେ ତା କୁ ଆମେ ନେଇକି ଯିବୁ ଆଉ ମୁଁ ଭାବିଚି ସେଇଟା। ଆଉ ମଝିରେ ଯାଇଚୁ ଆମେ ବୁଲିବା ପାଇଁ ଯାଇଚୁ ବୁଲିବା ପାଇଁ ଯାଇଚୁ ମଝିରେ କିନ୍ତୁ ଭଗବାନଙ୍କର ଏମିତି ଇଏ ସେ ଯୋଉ ପୁରୀ ପାଖରେ ଗୋଟେ ଆମର ନୂଆ ବିଚ ରୋହୁଚି ଆଉ ତ ସେ ସେଇ ଏସପୁଲାଲୁ କରିକି ଆଇଚୁ କିନ୍ତୁ ମନ୍ଦିର ଯାଇପାରିନୁ ଆମେ। ଆ ପୁରୀ ବିଶ ରରୁ ଆସଚୁ ମନ୍ଦିର ଯାଇପାରିବୁ ସି ଏତେ ଦୂିନ ଭାଗ୍ୟ ଆମର। ଭାରି ମନ ଦୁଃଖ ସେଦିନ ବି ହେଇଥିଲା। ତମେ ଆଉ କେବେ ଯିବୁ ପ୍ଲାନିଂ ଅଛି ଆଉ କେବେ ଯିବାର। ଯାଇକି ଟିକେ ଜଗଙ୍କୁ ଦସ୍ ଦର୍ଶନ କରିକି ଆସିବାର ଆଉ।
ନିହାତି ନିହାତି ଜଗା ଡୋରି ଲାଗିିବ କଥା ଲାଗେଇିବ ସେ।
ଆ ସିଏ ଜଗଦରନାଥ ଜଗନ୍ନାଥଙ୍କୁ। ସବୁ ସେ ଦେଖୁଚନ୍ତି ନା।
ଆଜ୍ଞା ଆଜ୍ଞା।
ଜଗନ୍ନାଥ ଆଉ ବଳଭଦ୍ର ସୁଭଦ୍ରା। ଏବେ ତ ଆମର ସ୍ନାନ ପୂର୍ଣ୍ଣିମା ଯାଇଚି। ତାପରେ ରଥଆତ୍ରା ଆସିବା ତାପରେ ବାହୁଡ଼େ ଆଉ। ଆ ଆପଣଙ୍କର ସେଇ ପାଖାପାଖି କୋଉ ମନ୍ଦିର ସବୁ ଅଛି ଆପଣ ଯାଆନ୍ତି?
ଉଁ ଆମର ଏଇଠି ଶିବ ମନ୍ଦିର ଅଛି। ଆଉ ଏଇଠି ଆମର ବୋହୁ ଜଗନ୍ନାଥ ମନ୍ଦିର ଅଛି ଯେମତି ଆମର ପୁରୀରେ ଯେମିତି ପାଳନ୍ତି ଏ ଜଗନ୍ନାଥ ଠାକୁର ତା ଙ୍କୁ ତାଙ୍କ ମାଉସୀ ଘର ନେଇକି ଯାଆନ୍ତି ତାଙ୍କ ସୁନାବେଶ ସବୁ ଆମର ଏଇଠି ଗୋଟେ ମନ୍ଦିର ଅଛି ସେଇଠି ସବୁ କରାହୁଏ।
ଆପଣ ଦେଖିଚନ୍ତି ସେଠି?
ହଁ।
ପାଖରେ ଆପଣ ଯାଉଥିବେ ଆଉ।
ହଁ।
ଆଚ୍ଛା ଆପଣଙ୍କର ଯୋଉ ରହୁଛି ସେଇଠି ଆପଣ ଜଗନ୍ନାଥ ମନ୍ଦିର ସେ ନାଇଁ?
ଆଜ୍ଞା।
ଆପଣ କାକଟପୁରୁ ମା ମଙ୍ଗଳାଙ୍କ ପାଖକୁ ଯାଇଛନ୍ତି?
କାକଟପୁରୁ ରୁ ନା।
ଆଉ ମା ତାରିଣୀଙ୍କ ପାଖକୁ?
ହଁ, ହଁ।
ଆମେ ରିସେ ଆମେ ଏବେ ଯାଇଥିଲୁ ତାରିଣୀଙ୍କ ପାଖକୁ। ବହୁତୁ ମାନେ ଏଇ କମ ସମୟ ଭି ତରେ ଯାଇଥିଲୁ, ଆମ ଫ୍ୟାମିଲି ଯାଇଥିଲୁ। ମାନସିକ ଥିଲା ଭୋଗ ରାଗ କରିକି ଏବେ ଆଇଛୁ ଯୋଉ ମାଙ୍କ ପାଖରୁ।
ଆଉ ସବୁ କୋଉ ଠାକୁରଙ୍କ ପାଖକୁ ଯାଉଛନ୍ତି?
ଆମେ ଯାଇଛୁ ଆମେ ଉଁ, ହୁଁ, ତାରିଣୀ ମନ୍ଦିର ଯାଇଛୁ ଭାରି। ଆଉ କଣ ଏଇଠି ପାଖାପାଖି ସ-ପୁରା ଆମର ଏଇଠି ଗୋଟେ ଚଣ୍ଡୀ ମନ୍ଦିର ଅଛି, ଆମେ ଯୋଉ କହୁ କଟକଚଣ୍ଡୀ।
ହଁ ମୁଁ ବି ଦେଖିଛି। ସେ ମନ୍ଦିର ଆଗରେ ଗୋଟେ ବଡ ମାନେ ଠାକୁରଙ୍କ ମୁହଁ ଥିବ ନା? ଚଣ୍ଡୀ ମନ୍ଦିର ମୁଁ ମଧ୍ଯ ଯାଇଛି ଛୋଟବେଳୁ।
ସେଇଟା ସେଇଟା ସେଇ ମନ୍ଦିର ନୁହଁ। ସେଇ ଟା ଯୋଉଟା ଆପଣ କହୁଛନ୍ତି ସେଇଟା ହଉଛି ଆମ କାଳୀ ମନ୍ଦିର, ଯୋଉଟା ଏଇ ଠି ପାଖରେ ହିଁ ଆମର ଅଛି। ସେଇଟା କାଳୀମନ୍ଦ ନ୍ଦିର ଆଉ ଗୋଟେ ଆମର ଯୋଉଟା ଅଛି କଟକଚଣ୍ଡୀ ମନ୍ଦିର ସେଇଟା ଏ ଦୂରରେ ଅଛି, ଆମ ବାଲିଯାତ୍ରା ଯେଉଠି ହୁଏ ତାଠୁ ଟିକେ ଦୂରରେ ହବ। ସେଇଠି ସେଇ ମନ୍ଦିର ଟା ଅଛି।
ଭଲ କଥା ଆଉ। ଯାଆନ୍ତି ଯେ ମନ୍ଦିର ଅଁ, ହେ ଆମ ଘର ଲୋକ ଙ୍କ ସହିତ ଯାଆନ୍ତି ନା ଏକା ଯାଆନ୍ତି?
ହାଲୋ।